ଭୋ ସାଙ୍ଗ କେମିତି ଅଛ?
ଭଲ ଅଛି ତମେ କେମିତି କଣ?
ହଁ, ମୁଁ ବି ଭଲ ଅଛି।
ଖାଇସାରିଲଣି।
କଣ କହିଲ?
ଖାଇସାରିଲଣି।
ହଁ, ତମେ।
ହଁ, ଖାଇସାରିଲିଣି କଣ ଖାଇଥିଲ?
ଉପମା ଆଉ ତର
ମୁଁ ଇଟିଲି ତରକାରୀ ଖାଇଥିଲି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ଆମ ଘରେ। ତମ ଘରେ ସବୁ କେମିତି ଅଛନ୍ତି?
ଆମ ଘରେ ବି ଭଲ ଅଛନ୍ତି। ଆଉ ସକାଳେ ଆଜି ତମର କେମିତି କଟିଲା?
ସକାଳ ତ ମୋର ବହୁତ ଭଲ କଟିଲା ତମର କେମିତି କଟିଲା।
ମୋର ବି ଭଲ କଟିଲା ଆଉ
ଆଉ ତମ ଦେହ ଭଲ ଅଛି।
କଣ କହିଲ?
ତମ ଦେହ ଭଲ ଅଛି।
ହଁ ମୋ ଦେହ ଭଲ ଅଛି। ତମ ଦେହ କେମିତି ଅଛି?
ହଁ, ମୋ ଦେହ ବି ଭଲ ଅଛି।
ହଉ ସାଙ୍ଗ ଚାଲିଲା ଆଜି ଆମର ଓଡିଶାର ପ୍ରସିଦ୍ଧ ଯାତ୍ରା ରଥଯାତ୍ରା ବିଷୟରେ ଆଲୋଚନା କରିବା।
ଠିକ ଅଛି ଚାଲ ଆଲୋଚନା କରିବା ତମେ କେବେ ଯାଇଛ ରଥଯାତ୍ରା।
ନା ନା ମୁଁ କେବେ ଯାଇନି ସବୁ ଟିଭିରେ ହିଁ ଦେଖିଛି ତମେ ଯାଇଛ।
ହଁ, ମୁଁ ଯାଇଛି।
ଭଲ ରଥରେ ଦେଖିଥିବ ଠାକୁରଙ୍କୁ ଆଉ ବହୁତ ଭଲ ଲାଗିଥିବ।
ବହୁତ ଭଲ ଲାଗେ। ଆଚ୍ଛା କହିଲ, ଆ ରଥଯାତ୍ରାରେ ଆମ ସଂସ୍କୃତି ପରମ୍ପରା ବିଷୟରେ ଆମେ ସେ ଆଣୁ ବହୁତ ଭଲ ଲାଗେ ନା।
ହଁ ହଁ ଠିକ୍ କହିଲ କାରଣ ରଥଯାତ୍ରା ହେଉଛି ଆମ ଓଡ଼ିଶାର ସବୁଠାରୁ ବଡ଼ ଧାର୍ମିକ ପର୍ବ। ଆଉ ଏଇଟାକୁ ତ ବହୁତ ମାନେ ଭଲରେ ବି ପାଳନ କରାଯାଏ ବହୁତ ଆଡ଼ମ୍ବରରେ।
ପୁରୀ ଜଗନ୍ନାଥ ମନ୍ଦିରରେ ବି ଏହାର ବିଶେଷ ଭାବରେ ପାଳନ। କରାଯାଏ ଏହାକୁ ଦେଖିବା ପାଇଁ ଆମ ଦେଶ ବିଦେଶରୁୁ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି ନା।
ହଁ ଠିକ କହିଲ। ଏଇଥିରେ ଆମେ ଭଗବାନ ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ମଧ୍ୟ ରଥ ଥରେ ବିରାଜମାନ ହୁଅନ୍ତି।
ଠିକ କଥା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ତିନି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ନୂଅଁ
ହଁ ହଁ ଆଉ ସେଇ ରଥଗୁଡିଙ୍କର ନାମ ହେଉଛି ବଳଭଦ୍ରଙ୍କ ରଥର ନାମ ହଉ ଛି ଏଇ ତାଳଧ୍ୱଜ ଆଉ ତମେ କହିଲ ସୁଭଦ୍ରା ଆଉ ଜଗନ୍ନାଥଙ୍କ ରଥଙ୍କ ନାମ କଣ?
କଣ କହିଲ ଶୁଭିଲାନି?
ମୁଁ କହିଲି ତମେ ସୁଭଦ୍ରା ଆଉ ଜଗନ୍ନାଥଙ୍କ ର
ହଁ ସୁଭଦ୍ରାଙ୍କ ରଥର ନା ହଉଛି ଉଛି ଦର୍ପଦଳନ ଆଉ ଜଗନ୍ନାଥଙ୍କ ରଥର ନାଁ ହଉଛି ନନ୍ଦିଘୋସ।
ହଁ ଆମେ ପ୍ରତିବର୍ଷ ଆଷାଢ ମାସରେ ହିଁ ରଥଯାତ୍ରା ଆମର ହେଇଥାଏ ଆଉ ସେଥିରେ ପୁଣି ତିନୋଟି ଭିନ୍ନ ଭିନ୍ନ ରଥ ତିଆରି କରାଯାଏ ନା ରଥ ସବୁକୁ ଆମେ କାଠରେ ନିର୍ମାଣ କରିଥାନ୍ତି ଆଉ ରଥଯାତ୍ରା ପୂର୍ବରୁ ସବୁ ବହୁତ କେଉଁ କେଉଁ ନି ନୀତି ବି ହୋଇଥାଏ ତୁମେ ଜାଣିଛ ସେଇ ନୀତି ବିଷୟରେ କିଛି
ହଁ ଜାଣିଛି ପ୍ରଥମେ ତ ସ୍ନାନ ପୂର୍ଣ୍ଣିମା ଅବସରରେ ନବ ଯେଉମାନାନଙ୍କ ଦର୍ଶନ ବ ଅନେକ ନୀତି ପାଳନ କରାଯାଏ
ହଁ ଆଉ ପୁଣି ରଥର ନିର୍ମାଣ କାର୍ଯ୍ୟ ବି କେବେଠୁ ଆରମ୍ଭ ହୁଏ
ଅକ୍ଷୟ ତୃତୀୟା ଦିନ ରଥ ଆରମ୍ଭ ହୁଏ। ବିଶେଷ କାଠରେ ତିନି ରଥ କରାଯାଏ।
ହଁ ପୁଣି ରଥ ନିର୍ମାଣରେ କାଠ ବ୍ୟବହାର କରାଯାଏ ଆଉ ହଜାର ହଜାର କାରିଗର ମ ରଥ କାର୍ଯ୍ୟରେ ନିର ରଥ ହିଁ ନିର୍ମାଣରେ ଭାଗ ନିଅନ୍ତି
ହଁ ପହାଡି ପିଜେ ଓ ଛେରା ପହଁରା ଗଜପତି ମହାରାଜଙ୍କ ସୁବର୍ଣ୍ଣ ଝାଡୁର ରଥ ଫ ସଫା ବି କରାଯାଏ ଜାଣିଛ
ହଁ ସାଙ୍ଗ ମୁଁ ଜାଣିଛି ହେଲେ ମୁଁ ଆର ମାନେ କଣ ଜାଣିନି ମତେ ଟିକେ ବୁଝେଇଦବ?
ଏହା ଦର୍ଶାଏଜେ ଭଗବାନଙ୍କ ସାମ୍ନାରେ ସମସ୍ତେ ସମାନ
ଓହୋ ହଁ ଆଉ ବି ରଥ ଟାଣିବାକୁ ସମସ୍ତେ ଭକ୍ତମାନେ ଶୁଭ ବୋଲି ମାନିଥାନ୍ତି ଆଉ ର ରଥଯାତ୍ରା ହେଉଛି ଆମର ଭକ୍ତି ଆଉ ଏକର ପ୍ରତୀକ ପ୍ରତୀକ
କାହିଁକି ନା ବିଶ୍ବାସ ଅଛି ଯେ ରଥ ଟାଣିଲେ ଏକ ପବିତ୍ର କାର୍ଯ୍ୟ ଏଥିରୁ ଆଶୀର୍ବାଦ ମିଳେ ରଥ ଟାଣିବା ଗୋଟେ ପବିତ୍ର କାର୍ଯ୍ୟ
ହଁ ଆଉ ଏଥିରୁ ବହୁତ ସାରା ଆଶୀର୍ବାଦ ମିଳେ ଆଉ ରଥଯାତ୍ରା ସମୟରେ ପୁରୀର ପରିବେଶ ମଧ୍ୟ ସୁନ୍ଦର ଥାଏ। ମାନେ ଭଜନ କୀର୍ତ୍ତନ ଘଣ୍ଟ ହୁଳାହୁଳିରେ ପୁରା ପରିବେଶ ପୁରା
ସୁନ୍ଦର ହେଇଯାଏ।
ହଁ ସମଗ୍ର ସହର ଭକ୍ତିମୟ ହୋଇଥାଏ ସବୁଆଡେ ଖାଲି ଜୟ ଜଗନ୍ନାଥଙ୍କ ଧ୍ୱନି ଶୁଣିବାକୁ ମିଳେ
ହଁ ଠିକ କହିଲ ଆଉ
ଆ ଗଜପତି ମହାରାଜ ମଧ୍ୟ ସେଇଦିନ ଛେରା ପହଁରା କରି କରିଥାନ୍ତି ଛେରା ପହଁରା ଗୋଟେ ସମ୍ମାନତାର ବାର୍ତ୍ତା ଦେଇଥାଏ ନା ଆମ ମାନଙ୍କୁ ଆଉ ଗୁଣ୍ଡିଚା ମନ୍ଦିରର ମହତ୍ୱ କଣ ତୁମେ ଜାଣିଛ?
ହଁ ଜାଣିଛି ଏହାକୁ ଜଗନ୍ନାଥଙ୍କ ମାଉସୀ ଘର ବୋଲି କୁହାଯାଏ। ପ୍ରଭୁ ସେଠାରେ କିଛି ଦିନ ବିଶ୍ରାମ କରି ଆସନ୍ତି।
ଓ ଆଉ ଫେରିବା ଫେରିବା ଯାତ୍ରାକୁ ଆମେ ବାହୁଡ଼ା ଯାତ୍ରା କହିଥାଉ ନା ବାହୁଡ଼ା ଯାତ୍ରା ବି ବହୁତ ଧୁମଧାମେ ପାଳନ କରାଯାଇଥାଏ।
ହଁ ବାହୁଡ଼ା ଯାତ୍ରାରେ ପ୍ରଭୁ ମାଉସୀ ଘରେ କିତେ ଦିନ ରହିଥିବେ ତାପରେ ସେ ବାହୁଡି ବେ। ତା
ତ ହଁ ଆଉ ବାହୁଡା ଯାତ୍ରାର ସବୁ କଣ କଣ ବିଶେଷତ ଥାଏ।
ବାହୁଡା ବେଳେ ମାଉସୀ ମାଙ୍କ ମନ୍ଦିରରେ ପୋଡପିଠା ଭୋଗ ଲାଗିଥାଏ ଜାଣିଛ?
ଅ ହଁ ହଁ ଜାଣିଛୁ ମୁ। ଆଉ ହ ରଥଯାତ୍ରା ବି ହଉଛି ଆମର ଏକ ପରମ୍ପରା ମାନେ ଯୋଉ ପରମ୍ପରା ସେଠି ଆମର କେତେ ବର୍ଷ ପୁରା ଧରି ଆସିଛି ସବୁବେଳେ ଆମର ରଥଯାତ୍ରା ପାଳନ ହେଉଛି ଆଉ ଏଇ ସମୟରେ ବହୁତ ସାରା ଲୋକ ବି ପୁରା ଦେ ଦେଶ ବିଦେଶରୁ ଆସନ୍ତି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଆଉ ଗଜପତି ମହାରାଜ ବି ଛେରା ଫହଁରା କରିଥାନ୍ତି ଆଉ ଏହା କୁ ବ ଏହି ସେବା
ହଁ ଠିକ କଥା ଏଇଠି ହଉଛି ସମସ୍ତେ ମିଳିମିଶି ଗୋଟେ ଏକତ୍ର ର ପ୍ରତୀକ। ଆମେ ସମସ୍ତେ ମିଳିମିଶି ଜଗନ୍ନାଥଙ୍କ ରଥ ଟାଣି ଥାଉ ଆଉ ବହୁତ ଭଲ ବି ଲାଗେ। ନିଜ ଭିତରେ ଖୁସି ଲାଗିଥାଏ ଜାଣିଛ।
ହଁ ହଁ ଠିକ କହିଲ ଆଉ ତୁମେ କେବେ ରଥଯାତ୍ରା ଦେଖିବା ପାଇଁ ଯାଇଛ କି?
ହଁ ଥରେ ଯାଇଥିଲି ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଭିତରେ ଭକ୍ତି ଦେଖି ମୁଁ ବହୁତ ଆନନ୍ଦିତ ହେଇଥିଲି।
ହଁ ମୁଁ ବି ମଧ୍ୟ ଏବର୍ଷ ରଥଯାତ୍ରା ଦେଖିବାକୁ ଯିବା ପାଇଁ ଚାହୁଁଛି ଆଉ ରଥଯାତ୍ରା ଯାତ୍ରାରେ ତିନୋଟି ଭବ୍ୟ ରଥରେ ବସିଥିବା ଦେବାଦେବୀ ଜଗନ୍ନାଥ ବଳଭଦ୍ର ଦ୍ର ଆଉ ସୁଭଦ୍ରାଙ୍କୁ ଦେଖି ତାଙ୍କ ରଥ ବି ଟାଣିବା ପାଇଁ ଚାହୁଁଛି।
ନିଶ୍ଚୟ ଯାଅ ରଥଯାତ୍ରା ଅନୁଭୂତି ଅତୁଳନୀୟ। ଥରେ କଲେ ତମେ ଚାହିଁବ ଯେ ପ୍ରତି ବର୍ଷ ଯିବା ଲାଗି।
ହଁ ଠିକ କହିଲ। ଆଉ ରଥଯାତ୍ରାରୁୁ ଆମେ ପୁଣି ଏଇଟା ଏକ କେବଳ ଏକ ଧାର୍ମିକ ଉମ ମଧ୍ୟ ନୁହେଁ ଏହା ଏକ ସାମାଜିକ ଏକତା ଓ ସାଂସ୍କୃତିକ ଐତିହ୍ୟର ମଧ୍ୟ ପ୍ରତୀକ।
ହଁ ଆମକୁ ଏଥିରୁ ବହୁତ କିଛି ଶିଖିବାକୁ ମିଳିଥାଏ ଆଉ ଗୋଟେ କଥା ଜାଣିଛ?
ହଁ କୁହ?
ରଥଯାତ୍ରାରେ ମଧ୍ୟ ଆମ ଜଗନ୍ନାଥଙ୍କର ସୁନାବେସ ହୁଏ ଯେତେବେଳେ ପ୍ରଭୁ ଜଗନ୍ନାଥ ବାହୁଡା ହେଇକି ତାଙ୍କ ସ୍ଥାନକୁ ଆସିଥାନ୍ତି। ସେଇଠି କିଛି ଦିନ ତିନି ଦିନ ରହିଥାନ୍ତି କୋଉଠି ବଡ ତାଣ୍ଡରେ ଥାନ୍ତି ଆଉ ସେଠି ସେ କଣ କରନ୍ତି ତାଙ୍କର ତିନି ଚାରିଟା ବେଶ ହୁଏ ସୁନା ବେଶ ହୁଏ। ସୁନାବେଶ ପରଦିନ ଅଧରପଣା ହୁଏ। ଅଧର ପଡା ପରଦିନ କଣ ହୁଏ ନା ନୀଳାଦ୍ରି ବିଜେ ନୀଲାଦ୍ରି ବିଜେରେ ପ୍ରଭୁ ଜଗନ୍ନାଥ ଭାଇ ଭଉଣୀ କି ଧରି ସିଂହ ଦ୍ୱାରରେ ପ୍ରବେଶ କରନ୍ତି।
ହଁ ସାଙ୍ଗ ଠିକ କହିଲ। ଆଉ ମଧ୍ୟ ରଥ ଟଣିବାକୁ ଅତ୍ୟନ୍ତ ପବିତ୍ର କାର୍ଯ୍ୟ ବୋଲି ଆମେ ମନାଯାଇଥାଏ। ଆଉ ଲକ୍ଷ ଲକ୍ଷ ଭକ୍ତ ରଥର ଦଉଡି ଧରିକି ଯୋଉ ଟାଣିବା ପାଇଁ ଅପେକ୍ଷା କରି ଥାନ୍ତି ପୁଣି ସେମାନଙ୍କ ବିଶ୍ୱାସରେ ରଥ ଟାଣିବା ଦ୍ୱାରା ବହୁତ ସାରା ପୁଣ୍ୟ ମଧ୍ୟ ମଧ୍ୟ ଲାଭ ହୋଇଥାଏ ଏବଂ ଜୀବନରେ ସୁଖ ଶାନ୍ତି ନ୍ତି ଓ ସମୃଦ୍ଧି ମଧ୍ୟ ଆସିଥାଏ ଏହି ସମୟରେ ଆମେ ଜାତି ଧର୍ ମ ବର୍ଣ୍ଣ କିଛି ବି ନଥାଏ କି ଧନୀ ଗରିବର ମଧ୍ୟ କୌଣସି ଭେଦଭାବ ନଥାଏ। ସମସ୍ତେ ମିଶି ଏକାଠି ହୋଇ ରଥ ଟାଣନ୍ତି ଏହି ଏଇ ରଥ ଟାଣିବାରେ କେତେ ଆନନ୍ଦ ଆଉ ଖୁସି ଥାଏ ଯେ ମନକୁ ଶାନ୍ତ ଖୁସି
ଠିକ କଥା କହିଲା ମୁଁ ତ ରଥଯାତ୍ରାରେ ଯାଇକି ପ୍ରଭୁଙ୍କୁ ଦେଖି କିନ୍ତୁ ମତେ କେବେ ସୁଜଗ ମିଳିନି ଦୌଡିରେ ରଥ ଟାଣିବା ଲାଗି ଅନେକ ଭକ୍ତ ଆସିଥାନ୍ତି ମାନେ ଲକ୍ଷ ଲକ୍ଷ ଭକ୍ତ। ବଡ ଦାଣ୍ଡରେ ଜାଗି ପାଏନି ଠିଆ ହେବା ଲାଗି କିନ୍ତୁ ପ୍ରଭୁଙ୍କ ଅପର କୃପା ଯୋଗୁ ସବୁ ଶୃଙ୍ଖଳିତ ଭାବରେ କାର୍ଯ୍ୟକାରୀ ହେଇଯାଏ ଆମର ଯେତେବେଳେ ପୋଲିସ୍ ଭାଇ ମାନେ ସୁରକ୍ଷା ଅଧିକାରୀ ମାନେ ସମସ୍ତେ ନିଜ ନିଜର କର୍ତ୍ତବ୍ୟ କରନ୍ତି ଆଉ ରଥଯାତ୍ରା ଶୃଙ୍ଖଳିତ ଭାବେ ଚାଲିଥାଏ ନୁହଁ
ହଁ ଠିକ୍ କହିଲ ଆଉ ରଥଯାତ୍ରା କୁ ଆମକୁ ନମ ନର୍ମତା ଶୃଙ୍ଖଳା ମଧ୍ୟ ସମାନତାର ଶିକ୍ଷା ଦେଇଥାଏ
ହୁଁ ହୁଁ ଆହୁରି ଗୋଟେ ରଥଯାତ୍ରାରେ ଆମକୁ ଆହୁରି ଗୋଟେ ସଠିକ୍ କହିଲ ରଥଯାତ୍ରାରେ ଆମର ଆହୁରି ଗୋଟେ ବି କଥା ଆମକୁ ଶିଖିବାକୁ ମିଳେ ଯେତେବେଳେ ପ୍ରଭୁଜଗନ୍ନାଥ ଭାଇ ଭଉଣୀଙ୍କୁ ଧରିକି ଯେତେବେଳେ ଯାଆନ୍ତି ରଥରେ ସେତେବେଳେ କଣ କରନ୍ତି ନା ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥାନ୍ତି ସେତେବେଳେ କଣ କରନ୍ତି ମା ଲକ୍ଷ୍ମୀ ରାଗିଯାଆନ୍ତି କାହିଁକି ନା ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇକି ଯାଉଛ ମତେ କାହିଁକି ନେଇକି ଯାଉନ କହିକି ମହାଲକ୍ଷ୍ମୀ ହଁ ତ ଯେତେବେଳେ ଜଗନ୍ନାଥ ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କୁ ନେଇକି ମନ୍ଦିରରେ ପ୍ରବେଶ କରନ୍ତି ମା ଲକ୍ଷ୍ମୀ ରୋଷ କରିକି ରାଗିକି କଣ କରନ୍ତି ନା ସିଂଙ୍ଗ ଦ୍ଵାର ପକେଇ ଦିଅନ୍ତି କବାଟ ଦେଇ ଦିଅନ୍ତି ଯେମିତି ଜଗନ୍ନାଥ ଆଉ ତାଙ୍କ ଭାଇ ଭଉଣୀ ଯାଇ ନ ପାରନ୍ତି ସେଇଥିପାଇଁ ମହାଲକ୍ଷ୍ମୀଙ୍କର ରୋସ ଭଙ୍ଗ କରିବା ପାଇଁ ପ୍ରଭୁ ଜଗନ୍ନାଥ କଣ କରନ୍ତି ନା ରସଗୋଲା ଆଉ ଖଣ୍ଡୁଆ ପାଟ ହଁ ଖଣ୍ଡୁଆ ପାଟ ମାଙ୍କ ପାଇଁ ନେଇକି ଆସନ୍ତି ମା ସେଗୁଡିକୁ ସବୁ ଦେଖି ମା ଲକ୍ଷ୍ମୀ ସେ ରସଗୋଲା ଖଣ୍ଡୁଆ ପାଟକୁ ଦେଖି ଅତି ଆନନ୍ଦରେ କବାଟକୁ ଖୋଲି ଦିଅନ୍ତି ଆଉ ପ୍ରଭୁ ଜଗନ୍ନାଥଙ୍କଠୁ ସେଇ ରସଗୋଲା ଖଣ୍ଡୁଆ ପାଟ ନେଇ ବହୁତ ଖୁସିରେ ମା ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କ ସହିତ ରତ୍ନସିଂହାସନ ଦେଇ ବସନ୍ତି
ହଁ ହଁ ସାଙ୍ଗ ଆ ହଁ କାର ଆଉ ରଥ ହଁ ଆଉ ରଥଯାତ୍ରା ବି ଆମ ସମସ୍ତଙ୍କ ପାଇଁ ଗୋଟେ ସମାନ ପର୍ବ ବୋଲି ଆମକୁ ପୁରା ଜଣେଇ ଦେଇଥାଏ ଏଥିରେ କିଛି ଧନୀ ଗରିବ ବି କିଛି ନଥାଏ ଆଉ ଏଇଟା ବି ରଥ ସେଠିମାନେ ଯେଉଁ ଫାଣି ପାଣି ଖାଦ୍ୟ ଆଉ ଚିକିତ୍ସା ସବୁ ମଧ୍ୟ ପ୍ରଦାନ କରିଥାନ୍ତି ଏହା ଏଇ ପର୍ବ ବି ଆମକୁ କେମିତି ଶିଖାଇଥାଏ ପରସ୍ପରକୁ ଆମେ କେମିତି ସାହାଯ୍ୟ କରିବା ଆଉ ପରିବେଶ ସଫା କରିବା ଏବଂ ଭକ୍ତିଶ୍ବରେ ସମାଜ ସେବା କରିବା
ଠିକ୍ କଥା କହିଲ କାରଣ ରଥ ଯାତ୍ରା ଖାଲି ଏକ ଯାତ୍ରା ନୁହଁ ଏଥିରେ ଆମକୁ ବହୁତ କିଛି ଶିଖିବାକୁ ମଧ୍ୟ ମିଳେ ସେବା ଯତ୍ନ ଅନ୍ୟ ପ୍ରତି ସେ ବହୁତ ଭଲ ପାଇବା ସ୍ନେହ ମମତା ସମସ୍ତଙ୍କଠି ଭଲ ପାଇଥାଏ ଥରେ ରଥଯାତ୍ରା ଯାହା ଯାତ୍ରା କରିବାକୁ ଦେଖିବ ତମକୁ ବହୁତ ଭଲ ଲାଗିବ
ହଁ ସାଙ୍ଗ ନିଶ୍ଚିତ ଯିବି ଭାରତୀୟ ସଂସ୍କୃତିର ଅନ୍ୟ ପରିଚୟ ନାହିଁ ସବୁବେଳେ ମାନି ଆସୁଛୁ
ମତେ ମଧ୍ୟ ଖୁସି ଲାଗିଲା ଯାହା ହଉ ଆମେ ରଥଯାତ୍ରା ନିସାରେ ଏତେ ସୁନ୍ଦର ଆଲୋଚନା କରିବା ଭୁଲ?
ହଁ ମୋତେ ବି ବହୁତ ଖୁସି ଲାଗିଲା। ଶିଖିବା ପାଇଁ ମିଳିଲା।
ହଁ ଆମେ କିଛି ନୂଆ ଜିନିଷ ବି ଶିଖିବାକୁ ପାଇଲେ। ରଥଯାତ୍ରା ବିଷୟରେ ବହୁତ କିଛି ଶିଖିବାକୁ ମିଳେ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।